ହଁ ହାଲୋ ଭୋଉଣୀ।
ଆଜ୍ଞା କଉଠି ଏଇ ବସିକି କଥା ହୋଉଥିଲି ସାଙ୍ଗମାନଙ୍କ ସହିତ ଆଉ କଣ କରିବି।
ଓ ଆଛା ଖାଇ ପିଇ ସାରିଲଣି?
ଥୁଲ ନା ଆମଏ।
ହୁଁ ମୁଁ ଏଇ ବସିକି ଫୋନ ଟିପୁଚି ଆଉ କଣ କରିବି।
ଫୋନ୍ ଟିପୁଚ ଘରେ ଅଛ ବୋଧେ।
ହଁ ଘରେ ଅଛି।
ନା ମୁଁ ଏଇ ଘର ବାହାରେ ଟିକେ ବଇଚି ଆଉ ଗରମ ହୋଉଚି ତ ଘର ଭିତରେ। ବାହାରେ ଟିକେ ଥଣ୍ଡା ଥଣ୍ଡା ପବନ ଦଉଚି ବଇଚି ଆଉ।
ହଁ ମୁଁ। ମୁଁ ଏଇ ପା ଘରୁକୁ ମୁଁ ବାହାରେ ବସିଥିଲି ଏବେ ହେଇ ଘରକୁ ଆସିଲି ଟିକେ ତମକୁ କଲ୍ କଲି ତ। ସେଥିପାଇଁ ଉଁ ହେଁ ହେଁ।
ହ ହ।
ହୋ ହୋଉ।
ଆଉ ଦେହ ପାଆ ଭଲ ଅଛି?
ହଁ ଦେହ ଭଲ ଅଛି। ହଁ ଘରେ ବି ସମସ୍ତେ ଭଲ ଅଛନ୍ତି, ତମର ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
କଣ ଖାଇଛ?
ଖାଇଛି କାଇଁ ସନ୍ଧ୍ୟାବେଳେ ସନ୍ଧ୍ୟାାଳେ ଟିକେବିସ୍କୁଟ ଦିଟା ଖାଇଥିଲି ଆଉ କିଛି ଖାଇନି ବଇ କିଛି ଆଉ କଣ ହେ ମତି ଇଚଛା ନାହିଁ ପଖାଳ ଖାଇ ଦେଇ ଥିଲି ନା ଖରାବେଳେ। ଆଉ ସେମିତି ଇଚ୍ଛା କିଛି ନାହିଁ, ଆଉ ତମେ ଦିଦି? ନା ଗରମ ହେଇଥିଲା ଯେ ଯୋଉ ଗରମ ଟା ହଉନି ନା ଆଉ ଗରମ ଭାତ ଖାଇବାକୁ ମତେ ଇ ଇଚ୍ଛା ହେଲାନି ପଖାଳ ସେଥିପାଇ ଖାଇଦେଲି।
ହଁ ଆଚ୍ଛା ହଁ ଏ ଯୋଉ ତ ଗରମ ହଉଛି।
ଭଉଣୀ ତମର ସେଇ ଯୋଉ ଅ ପାଖରେ ଯୋଉ ମନ୍ଦିର ଗ୍ରାମ ଦେବତୀ ନାହିଁ।
ହଁ ହଁ।
ସେଇଠି ଆମର ଗୋଟେ ପୂଜା ମ ମୁଁ ହେଇଠି ମୁଁ ଯିବି ବୋଲି ସେ ଭାବୁଛି ସେଠି।
ଆସୁନା ବଢିଆ ଜାଗା ସେଠି ପୁରା ଫାଙ୍କା ଜାଗା ବଢିଆ ଜାଗା। ମନ୍ଦିରଟା ବି
ହଉ ମୁଁ କାଲି ଯେତଲେ ଯିବି ତମକୁ ଟିକେ ଫୋନ କରମି ତମେ ମତେ ଟିକେ ଆସି ନେଇଯିବ ନା।
ଆଚ୍ଛା ଠିକ ଅଛି ସାଙ୍ଗ ହେଇକି ତାହେଲେ ଯିବା ଆଉ।
ହଁ କାଲି ମୁଁ ଭାବୁଛି ସେଇ ଆଠଟା ନଅଟା ବେଳକୁ ନହଲେ ଯିବି। ନା କଣ କହୁଛ?
ହଁ ଆଶଟା ନଅଟା ବେଳକୁ ନୁହେ ସାଢ଼େ ସାଢେ ସାତଟା ବେଳକୁ। କୁ ଯିବ ଆରାମ ସେ ହେତଳକୁ ଆଳତି ଫଳତି ଦେଖିକି ଆସିବ।
ବ୍ରାହ୍ମଣ ଥିବେ ନା ସେତେବେଳେକୁ ଗଲେ।
ସେତେବେଳେ ନଅଟା ଦଶଟା ପର୍ଯ୍ୟନ୍ତ ବ୍ରାହ୍ମଣ ରହୁଛନ୍ତି। ତାପରେ ପଳଉଚନ୍ତି, ହଁ ହଁ। ତମର କି ପୂଜା ହବ କି?
ନା ପୂଜା ମାନେ କଣ କହିଲ ମୋର ଗୋଟେ ଇଚ୍ଛା ଥିଲା ମୁ ଏମତି ପୂଜା ଟେ ପୂଜା କଣ ସେଇଭଳିଆ ଗୋଟେ ଇଏଟେ କରମି ବୋଲି।
ହଁ ହଉ ଠିକ ଅଛି। ଆରାମ ସେ ଆସିବ।
ହଁ ଜେ ସାଇକେଲ ରେ ଯାଇଥାନ୍ତି କି ଗାଡିରେ ଯିବାଟା ସୁବିଧା ହ ମୁଁ ଜାଣିପାରୁନି।
ତମେ ସ ସାଇକେଲ ରେ ପଳେଇ ଆସିଲେ ବି ଚଳିବ, ଯଦି ପାରୁଛ ଗାଡିରେ ବି ପଳେଇ ଆସି ଯୋଉଟା ତମକୁ ସୁବିଧା ଲାଗୁଛି ତମେ ସେଇଥିରେ ପଳେଇ ଆସ।
ଗାଡି ମାନେ ଭାବୁଥିଲି ଫୋର ହିିଲର ଯିମି କି ଟୁ ହିିଲର ଜିମି ଜାଣିପାରୁନି।
ନା ନା ତମେ ଦି ଚକିଆ ରେ ଆସ ଏତେ ଚାରି ଚକିଆରେ ଆସିଲେ ପୁଣି ଏ ଲୋକ କ ଭାବିବେ ଇଏ ଠାକୁର ଗତକି ଆଇଛି ନା ଷ୍ଟାଇଲ ମାରିବାକୁ ଆଇଛି।
ଓହୋ ନା ଭାବୁଥିଲି କଙ୍କନି ଆମର ଯୋଉ ଟ୍ରେନରେ ଯାଇଥାନ୍ତି କି।
ହିଁ। ଟ୍ରେନ ନାମ ଭଉଣୀ ତମେ ବି ବହୁତ ତୁ ମଜାଳିଆ କଥା କହୁଛ, ଟ୍ରେନରେ କାହିଁକି ଫ୍ଲାଇଟ ରେ ଉଡିକି କି ଆସୁନ।
ଫ୍ଲାଇଟ ରେ ଯାଆନ୍ତିତ ପାଖରେ ଟିକେ ପଇସା ନାହିଁ ତାପରେ କଣ ଲ୍ୟାଣ୍ଡ କରିବାକୁ ତମର ଜାଗା ହେଇଟି ଅଛି ନା କଉଠି?
ସେଇଠି ତ ଠାକୁରଙ୍କ ପାଖରେ ବହୁତ ବଡ ଜାଗାଟେ ଅଛି ସେଇଠି ଲ୍ୟାଣ୍ଡ କରିବ ଆଉ।
କଣ ଗଲେ ଯୋ ପଦ୍ ଯୋଉ ମୋର ଯୋଉ ସାଙ୍ଗଟେ ଅଛି ତାର ପର୍ସନାଲ ଜ୍ୟାଟ ଗୋଟେ ଅଛି ଯେ ତା କହିବାକୁ ପଡିବ ତାର ଫାଙ୍କା ଅଛି କି ନାଇଁ।
କି ଗୋଟେ କାମ କର ତମେ ଜାହାଜ ଅଛି ଜାହାଜରେ ପଳେଇ ଆସ। ଅ ଆସିକି ଯୋଉ ଆମର ଅ ଅଛି ପାଖରେ ଗୋଟେ ଗାଁ ସେଇଠି ଅଛି ଗୋଟେ ବଡ ପୋଖରୀଟେ ସେଇ ଆସିକି ଲ୍ୟାଣ୍ଡ କରିବ।
ହଉ ହଉ ତାହେଲେ ମତେ କହିଲେ ସେ ଅନୁସାରେ ମୁଁ ଆଜି ସେ ସାଙ୍ଗ ସହିତ କଥା ହେଇକି ସେ ଜିନିଷଟା ନେଇକି ଯିବି ହେଲା।
ଓ ଆଚ୍ଛା ଯୋଉଟା ଦେଖ ତମେ ଫ୍ଲାଇଟରେ ଆସିପାରିବ କି ହଁ ଯୋଉ ଟ୍ରେନରେ ଯାଇ ଆସିପାରିବ ଯୋଉଥିରେ ତମକୁ ସୁବିଧା ହଉଛି ସେଇଥିରେ ଆସିବ ଆଉ। ତମେ ବି ଭଉଣୀ ବହୁତୁ ମଜାଳିଆ କଥା କହୁଚ। ଏଠି କୋଉଠି ଆମର ଅଛି ଆମର ଏଠି କୋଉଠି ଅଛି ତମେ ଟ୍ରେନ ଆସିବ କହୁଚ। ଏଠି କଣ ଆମ ପାଖରେ ଗୋଟେ ରେଡ଼ିଓ ଷ୍ଟେସନ ଅଛି।
ରେଲୱେ ଷ୍ଟେସନ ଅଛି। ମୁଁ ଥରେ ଜାଣିଥିଲି‌ ନା ମୁଁ ସେଇ କଥା କହୁଚି ସେଠୁ କିନ୍ତୁ ଗଲାବେଳକୁ ତମ ଘର ପାଖରୁ ବହୁତ୍ ପନ୍ଦର କୋଡିଏ କିଲୋମିଟର ବୋଧେ ମତେ ଲାଗୁଛି ହେଇଯିବ। ତ ସେଥିପାଇଁ ପୁଣି ପୁଣି ଗୋଟେ ବା ବା ବସ୍ ଗଟେ ଧରିଲେ ଗୋଟେ କଣ କଇଲ। ଏଇ ଯୋଉ ଗରମକୁ ବସ ଫସିି ଯିବାକୁ ତ ମୋତେ ଟିକେ ଭାରି
ଗୋଟେ କାମ କର ସାଇକେଲ ନେଇକି ପଳେଇ ଆସ ସୁବିଧା ହବ।
ହୋଉ ହୋଉ ସାଇକେଲଟେ ହେଲେ ଦି ଚକିଆ କହୁଚ ଆଉ ଧରିକି ଯିବି ସୁନୁ ଗାଡି।
ହଁ ହଁ ନହନେ ଟଲି।
ଟଲି ଆମ ଏପଟେ ଜଣେ ଅଛନ୍ତି। ତାଙ୍କ ସେମାନଙ୍କର ପ୍ରବଳ ଟଲି ଅଛି ଅଛି ଯେ। ସେ ଯୋଉ ତାଙ୍କ ଟଲି ଗୋଟେ ଭଡା ନେଲେ ସେ କଣ କେତେ ଟଙ୍କା ଛିଡେଇଲେ ସିନା ତାଙ୍କୁ କହିବାକୁ ପଡିବ ଆଜି ଯାଇକି। ଆଉ ତ କଥା ହେଇକି ତ ଏ ରାତିରେ ନହେଲେ ବାପା ପଠେଇମି ଯାଇକି କଥା ହେବେ। କଥା ହେଇ କହିଲେ ଯାଇକିଁ ଯୋଉ କଥା ଆଉ।
ହଁ ବା ତମ ବାପାଙ୍କୁ ପଠାଅ ପଠେଇକି ନେଇକି ଆସ ଆଉ।
ଆଉ ଭଉଣୀ ତମର ଆଜି ରାତିରେ କଣ ରୋଷେଇ?
ଆମର ରାତିରେ କଣ ଆମର ଡିସାଇଡ ହେଇନି କଣ କରିବେ କି ଜାଣି ମୁଁ ତ ଏବେ ପାସ୍ତା ବନେଇକି ଖାଇକି ଆସିଲି।
ତ କଣ ଭଉଣୀ ଖାଇ ଦଉଚ ଟିକେ ବି ଡାକିକି ଦଉନା।
ନା ଡାକ୍ କି ତମ ଘର ତ ଯାଇଁକି ବହୁତୁ ବାଟ ଆଉ କଣ ଡାକିଲେ ତମେ କଉ ଆସିପାରିବ ଯେ ଆ ଡାକିବି।
ଆଉ ଟିକେ ରଖିଲନି କାଲି ଯାଇଥାନ୍ତି ଖାଇଥାନ୍ତି ନହେଲେ।
ବାସି ସେଟା ଭଲ ଲାଗେନି ଯଦି ଆସିବ କହିବ ବନେଇଦେବି ଖାଇବ ଆଉ।
ହୋଉ ନହେଲେ ମୁଁ କାଲି ଯିବି ଯେତେବେଳେ ରହିଯିମି ତମ ଘରେ ଟିକେ ବନେଇକି ନହେଲେ ଦେବ ସନ୍ଧ୍ୟା ବେଳକୁ ନହେଲେ ଆସିବି।
ହଁ ସେଇୟଆା କରିବ ଆସିବ ଏତେ ବାଟା ଆସିବ ସାଙ୍ଗେ ସାଙ୍ଗେ ଫେରିକି କାଇହିଁକି ଯିବ। ଆଉ ଟିକେ ବୁଲିକି ଯିବ ଆଉ।
ହଁ ସେଇଆ ନହେଲେ ତାର ଖରାଟା ହଉଚି ନା। ଆଉ ତମ୍ପା କହିଥିଲା ଯୋଉ ଅଁ ପଇଡ ଦିଟା ନହେଲେ ପାରିକି ରଖି ଥିବ ମୁଁ ଗଲି ଟିକେ ପିଇବି।
ଏତେ ଆମର ତ ନଡିଆ ଗଛ ନାଇଁ ପଇଡ କୁଆଡୁ ଆସିବ। ଇଏ ମୁଁ ପ ଲେମ୍ବୁ ଅଛି ଲେମ୍ବୁ ଅଛି? ଲେମ୍ବୁ ଅଛି ଲେମ୍ବୁ ପାଣି କରିଦେବି ପିଇବ।
ଲେମ୍ବୁ ପାଣି ହଉ ଦିଅ ନା ଆଗ କାଳିଆ ବି ସବୁ ଲେମ୍ବୁ ଚଳୁନଥିଲା କି
ହଁ ଏବେ ତ ଥଣ୍ଡା ଏବେ ଥଣ୍ଡା ହେଇ କଣ ମା କେ ତାକୁ ବଜାରକୁ ଆଇଲା ଯେ ଖାଲି ଥଣ୍ଡା କିଣିକି ପିଉଛନ୍ତି ହେଲେ ଥଣ୍ଡା ପିଇଲେ ଦେହ ଖରାପ ହବ ନା ଘରେଇ ଜିନିଷ କରିକି ଏ ଲେମ୍ବୁ ପାଣି କରିକି ପିଇଲେ ଦେହ ସୁସ୍ଥ ରହିବ ଆଉ ଇଏ ସବୁ ଥଣ୍ଡା ଆଣିକି ପିଇ ଦଉଛନ୍ତି ସେଗୁଡା ରେ ଦେହ ବେଶୀ ଖରାପ ତଂସିଲ ଫଂସିଲ ସବୁ ବାହାରିଛି ମୋର ଗୋଟେ ଦାଦା ଦାଦାଙ୍କ ପୁଅ ତାଙ୍କ ମୋର ଗୋଟେ ଦାଦାଙ୍କ ପୁଅ ସବୁବେଳେ ଥଣ୍ଡା ପିଇକି ଚକୋଲେଟ ଖାଇକି କୁୁରକୁରି ଖାଇକି ତାର ପୁରା ଟନ ଟନସିଲ ବାହାରିଥିଲା ତାର ଅଣ୍ଠି ଫଣ୍ଠି ସବୁ ଦରଜ ହେଇଥିଲା ଡକ୍ଟର ଦେଖେଇଥିଲେ ଡକ୍ଟର ମନା କରିଥିଲା ପିଇବନି ତାକୁ ଲୁଚେଇକି ରଖିଲା ବେଳକୁ ତା ଆଖି କି ଦେଖା ହେଉଛି ନା ମତେ ଟିକେ ଦିଅ ମୁଁ ପିଇମି ତା ମାମା ପାଟି କରଛି ନା ପିଇନା ହଁ ଛୋଟ ଛୁଆ ମତେ ଆସିକି ତଥାପି ହେଲାଣି ପ୍ରଥମ ପ୍ରଥମ କ୍ଲାସ ରେ ପଢିଲେଣି ତଥାପି ଛୁଆଟିଏ ଆଉ ହଁ ଛୁଆ ଟେ ଆଉ ମନା କଲା ବେଳକୁ ହଉନି ନା ମମି ମତେ ଦିଅ ଆଉ କହିଦେଲା ବେଳକୁ ପିଉଛି ଟିକେ ଆଉ ଟିକେ ଟିକେ ପିଉଛି ଆଉ ହୁଁ ଏଇଆ କଥା
ହଁ ତ ଆମେ କଣ କରିବା ଛୋଟ ଛୁଆଙ୍କୁ ତମେ ତାଙ୍କୁ ମନା କରିପାରିବ କି
ହଁ ସେଇତ କଥା ଛୋଟ ଛୁଆଙ୍କୁ ତ ମନା କରିହବନି ଆଉ କଣ କରିବା ଆ ବଡ ଛୁଆ ହେଇଛନ୍ତି ମନା କରିଦବ ଇଏ ଆଉ ତମ ପା କୁଆଡେ ଯ ବାହାରେ ପଡୁଥିଲା ଗଲାନି କି
ହୁଁ
ଭଉଣୀ କଣ ଦିଷ୍ଟର୍ବ ଅଛ କଣ କରୁଛ ବୋଧେ
ନା ମ ତମ ସହିତ କଥା ହଉଛି କଣ କହିଲ ଗୋଟେ ଆଖି ଟା ଲାଗିଯାଇଛି ନିଦ ଲାଗି ରଛି ତ ସେଥିପାଇଁ ବାହାର ଟେ ଥଣ୍ଡା ଥଣ୍ଡା ପବନ ଦଉଛି ତମେ ଟିକେ ବାହାରକୁ ଆସୁନ ଜାଣିପାରିବ ପବନ କେତେ ସୁନ୍ଦର ଦଉଛି
ହଁ ଦଉଥିଲା ବା ସୁନ୍ଦର ପବନ ମୁଁ ବାହାରେ ବାଲକୁନି ରେ ବସିଥିଲି ତାପରେ ଏଇ ଫୋନ କଥା ହେବି ବୋଲି ଟିକେ ରୁମ୍ କୁ ପଳେଇ ଆସିଲି ସେଠି ଛୁଆ ମାନେ ସବୁ କାଉଁ କାଉଁ ହଉଛନ୍ତି ତ ଶୁଭିବନି ସେଥିପାଇଁ ପଳେଇ ଆସିଲି ଏପଟକୁ ଟିକେ
ହଁ ତମ ଘରେ ପୁଣିଆ ମେଞ୍ଚେ କଣ କହୁଥିଲ ସେ ଯାଇନାହାନ୍ତି କି କେବେ ଯିବେ କି
ପଳେଇଲେଣି ଅଧା ପଳେଇଲେଣି ଆଉ ଅଧା ଅଛନ୍ତି ଯିଏ ଯାଇନାହାନ୍ତି ଯିବେ ଆଉ
ହଁ ତାପରେ ଧୀରେ ଧୀରେ ତମ ଘର ଫାଙ୍କାହେଲେ ଆଉ ତମକୁ ଭଲ ଲାଗିବନି ଭଉଣୀ।
ହଁ ତାପରେ ତ ସବୁ ଫାଙ୍କା ହେଇଯିବେ ଜାଣିକି ମୋ ଦାଦା ଖାଲି ରଛି ଅଛନ୍ତି ସିଏ ବି ପଳେଇଲେ ସଇଲା ଆଉ ଘରେ ଫାଙ୍କା ତାପରେ ସବୁ କିଏ କୁଆଡେ ପଢିବା ପାଇଁ କିଏ କୁଆଡେ ପଳେଇବ ମୋ ଭାଇ ପଳେଇବ ଆଉ ଘରେ ଆମେ ମୋ ମମି ମୁଁ ବାପା ଆଉ ମା ରହିବୁ ଆଉ
ଭଲ ରୁହ ଆଉ କଣ କରିବ ଆଉ ତମେ କୁଆଡେ ଯିବନି
ଓ ଆଉ ତମପା କିଏ ମାଉସୀ ଝିଅ ଆସିଥିଲେ ସେ ଗଲେଣି।
ନା ସିଏ ଅଛନ୍ତି ତାଙ୍କର ଏଇ ଛୁଟି ଖୋଲିଲା ଯିବେ ଆଉ
ଓ ଆଚ୍ଛା ହଁ ଏବେ ତ ରଜ ଛୁଟି କଣ ଜଲଦି ଏଇ ବର୍ଷ ଜଲଦି ଛୁ ଛୁଟି ଟୀ ଖୋଲିଯାଇଛି ସବୁଠୁ ଗରମ ବୋଧେ ଏଇ ବର୍ଷ ହେଇଛି। କିନ୍ତୁ ସବୁଠୁ ଜଲ୍ଦି ଏଇ ବର୍ଷ ହିଁ ଖୋଲି ଯାଇଛି ସ୍କୁଲ।
କୁହନି ଗରମ ଯୋଉ ହଉଛି ଘରୁ ମତେ ବି ମୁଁ ବା ସେଇପାଇ ଯାଇପାରୁନି ଗରମ ପାଇଁ ଟିକେ ରହିଯାଇଛି।
ଏବେ ତ ଏଇ ଦି ତିନି ଦିନ ହେଲାଣି ପାଗ ଟିକେ କାଉଁଳୁଛି ହେଲେ ପାଗ କାଉଁଳେଇଲେ
ହଁ ଗୁଳୁଗୁଳିଟା କୁହନି ଗୁଳୁଗୁଳି କଥା। କୁହନି ଭଉଣୀ ମାନେ ତମେ ଶା ରାତିରେ ବସିିକି ଖାଇ ବିି ପାରିବନି ଶୋଇତ ହଉନି ରାତିରେ ଆଉ ଟିକେ ବର୍ଷା ଟିକେ ହଉଛି ବୋଲି ରକ୍ଷା ଅଛି।
ହଁ ଟିକେ ରକ୍ଷା ଅଛି। ତାପରେ ବର୍ଷା ଦିନ ବି ଆସିଯିବ ଆ ପରେ ପରେ ଯେ ବର୍ଷା ସବୁବେଳେ ହବ ସିଏ ପୁରା କାଦୁଅ। ପଚର ପଚର ରାସ୍ତା ଯାକ ଚାଲି ପାରିବନି କୁଆଡେ ଯାଇ ପାରିବୁନି।
ହଁ ଏଇ ଯୋଉ ଶ୍ରାବଣ ମାସ ନାଇଁ ଏବେ ଆସୁଛି ଶ୍ରାବଣ ମାସ। ଧାରା ଶ୍ରାବଣ ତମେ ବୋଲବମ୍ ଯାଅ।
ହଁ ମୁଁ ବୋଲବମ୍ ଯାଏ ହଁ ଯିବି।
କୋଉଠିକି ଯିବ ପାଖକୁ ଯାଅ ନା।
ହଁ ମୁଁ ଏଇ ପାଖରୁ ଉଠେଇକି ଆମ ହଁ ଆମ ଶିବ ମନ୍ଦିରରେ ଢାଳି ଦଉ। ପାଖ ଗାଁରେ ଗୋଟେ ଶିବ ମନ୍ଦିର ଅଛି ସେଇଠି ଢାଳିଦଉ ବେଶୀ ବାଟ ତ କାହିଁକି ଯିବା ଝିଅ ପିଲା ଏତେ ବାଟ ଯାଇକି ନେଇ ଆସିପାରିଲେ ହବ ନା ଆଉ।
ହଁ ନାଇଁ ଆମର ଏଠି ଯୋଉ ଦାଦା ମାନେ ଅଛନ୍ତି ଦାଦା ଭାଇ ମାନେ ମିଶି ମିଶିକି ଯାଉ ଆମର ଭଉଣୀ ଘରୁ ଯାଉ ଆମେ ମିଶିକି ସବୁ ଯାଉ।
ଓ ଆଛା ଯେ ମୁଁ ମୁଁ ଆର ବର୍ଷଠୁ ମୁଁ ଆର ବର୍ଷଠୁ ଗଲି। ଓ ତାହେଲେ ଆଉ ସବୁବର୍ଷ କରେ ତ କିନ୍ତୁ ପାଣି କେବେ ଢାଳିିନି। ଖାଲି ଶ୍ରାବଣ ମାସଟା କରେ ଏଇ ଆର ବର୍ଷଠୁ ବୋଲବମ୍ ନେଇକି ଗଲି। ପାଣି ଢାଳିବା ପାଇ
ହଁ ତ ନା ମୁଁ ବି ତଥାପି ନେଲିଣି କେତେ ବର୍ଷ ମୋର ମନେ ବି ସେଇ ମୋର ବି ସେ ଦି ତିନି ବର୍ଷ ହବ ବୋଧେ। ତ ମୁଁ ବି ଶ୍ରାବଣ ମାସ କରୁଥିଲି ଯେହେତୁ ବଡ ପିଲା ହେଇନଥିଲା ନା କଣ ଛାଡିବେନି। ହଁ ମନରେ ଗୋଟେ ଡର ବି ଥାଏ ଯିବୁ ବୋଲି।
ହଁ ସେଇ। ଆ, ଆଉ ପୁଣି ସବୁ ଭଲ ନା?
ଭଲ କଣ ଭଲ ମାନେ ବହୁତ ଭଲ ଏବେ ଭଲ ଅଛି ଆଉ ଘରେ ତ ଅଛି ମାନେ ଭଲ ହିଁ ହବ।
ହଁ ତାପରେ ସେଠିକି ଗଲେ ତାପରେ ଭଲ ଲାଗିବନି ଆଉ
ହଁ ସେଠି ଗଲେ ଟିକେ କଣ କହିଲ ଏକା ହେଇଯିବି ବୁଝିଲନା। ଆଉ ଯୋଉ ଘରକୁ ଛାଡିକିମି ସମସ୍ତଙ୍କ କଥା ଟିକେ ମନେ